ହ୍ୟାଲୋ
ହଁ ହ୍ୟାଲୋ କଣ କରୁଛନ୍ତି?
ଏ ବସ ଏଇଟେ ଖାଇ ପିଇକି ଆ ଘରେ ଗଡ଼ ଫଡ଼ ଟିକେ କରୁଥିଲୁ।
ହଁ ହଁ ଆଉ ହଁ ଆମେ ଦିଟା ବେଳକୁ ଖାଇ ପି ସାରିଲୁଣି ଆଉ।
ଆଚ୍ଛା ଆଜି କଣ କରଥିଲେ ଖାଇଲେ? କହିଲ କଣ ରୋଷେଇ କରଥିଲେ ଆଜି?
ଆଜି ସୋମବାର ତ ଆଜି ଡାଲମା ହେଇଥିଲା। ପୋଟଳ ଆଳୁ ଭଜା, ଭାତ ଆଉ ଶାଗ ଭଜା।
ଆଚ୍ଛା ଆଉ ଆଉ କଣ କରୁଛନ୍ତି ଏବେ?
ଏଠି ବସିଥିଲି ମୁ ସିଲେଇ ଟିକେ କରେ ତ ମୁଁ କହିଲି ଯାଉଛିିବି ସିଲେଇ କରଛି ମୁଁ କହିଲି ସେତେବେଳେ ଫୋନ କରି ହେଲେ ଆଉ ଦେଖିନଥିଲି ମୋବାଇଲ ଟା
ହ
ମଲେ ଟିକେ କଲ୍ କର ଯଦି ଫ୍ରି ଥିବେ ଟିକେ କଥା ହେଇ ପଡ଼ିବେ।
ଆଚ୍ଛା
ଆଉ କଣ ଖିଆଡ କେମିତି ପାଣି ଟାଗ ବର୍ଷା ଫର୍ଷା କେମିତି କଣ ଅଛି?
ହଁ ଏବେ ଭଲ ପାଗ ଭଲ ଅଛି। ସକାଳେ ତ ବର୍ଷା ହେଇଥିଲା। କମ ବେଶୀ ନୁହଁ କମ ଧରଣ ଟିକେ ହେଇଥିଲା ଦଶ ପନ୍ଦର ଏଇଣ୍ଟ ବର୍ଷା ହେଲା। ତାପରେ କମ ରେ ଦଶ ଟଙ୍କା ବର୍ଷା ଚାଲିଥିଲା, ଏବେ ଭଲ ପାଗ କରିଛି ଟିକେ ଖରା ତେଜ ଦେଖେଇଲାଣି। ଆ ଗରମ ଟା ଗୋଳ ଗୋଳ ଟା ଟିକେ ଅଛି ବି ହଉଛି ଆଉ। ଆଉ ପୁୁରଣି ବର୍ଷା ହେଇପାରେ, ଆପଣ ସେଠି କେମିତି ବର୍ଷା ହେଉଛି?
ହଁ ଆମର ଏଠି ପାଗ ବେଶି କାଲି ଟିକେ ବର୍ଷା ହେଇଥିଲା, ସଖାଳୁ ବି ଟିକେ ବର୍ଷା ହେଇଥିଲା, ଏବେ ଟିକେ ପାଗ ଶୁ ଲା ଅଛି, ବଲେ ଖରା ଟିକେ ଦେଖେଇ ଦଉଛି ପୁଣି ମେଘୁଆ କରିଦଉଛି, କେତେବେଳେ ବି ବର୍ଷା ହେଇପାରେ। ଏମିତି ଆଉ।
ଆଉ କୁଆଡେ ଛୁ ହେଇଥିଲା କୁଆଡେ ବୁଲି ବୁଲା ଯାଇଛନ୍ତି ନା ଯାଇନାହାନ୍ତି?
ହଁ ଏବେ ଛୁଟି ତ ହେଇଥିଲା ଆମେ ଏବେ ଗାଁକୁ ଯାଇଥିଲୁ ରଜ ପାଇଁ।
ହୁଁ।
ଆ ରଜ ସବୁ ଛୁଟି ରେ ସବୁ ରଜ ପାଳିକି ଆସିଲୁ। ଏବେ ଯାଇନୁ ଫୁଣି ଆସୁଛି ରଥ ରଥଯାତ୍ରା ଅଛି। ତାପରେ ଏବେ ଠାକୁରଙ୍କ ଦେବ ସ୍ନାନ ପୂର୍ଣ୍ଣିମା ଅଛି। ଯଦି ହବ ଆମେ ଯିବୁ ଆଉ। ଏବେ ତ ଭି ଭିଡ ଚାଲିଛି। ଆଉ ରଥଯାତ୍ରା ଟାଇମ ରେ ତ ଭିଡ ରହିପତେ ଯାଇ ହବନି। ହେଲେ ଦେବସ୍ନାନରେ ଭିଡ ହବ, ହେଲେ ବି ଯାଇକି ଟିକେ ଠାକୁରଙ୍କୁ ଦର୍ଶନ କରିକି ଆସିବି ଆଉ।
ହଁ ରଜ କଣ କେମିତି ସେଲିବ୍ରେସନ କଲେ?
ରଜରେ ଏ ବର୍ଷ ଭଲ ହେଇଛିି, ସବୁ ବର୍ଷ ଭଳିଆ ସବ୍ ବର୍ଷ ତ ଏମିତି କରନ୍ତିନି, ଏ ବର୍ଷ ଟିକେ ରଜ ରଜ କରନ୍ତି ହେଲେ ଏମିତି ରଜ ଉସ୍ ଜ ପରୀକ୍ଷା ଏମି କରିଛନ୍ତି ସବୁ ଝିଅମାନେ। ଏ ସମସ୍ତଙ୍କୁ ସବୁ ଝିଅ ମାନଙ୍କୁ ଡାକିଥିଲେ, ତାପରେ ସବୁ ଅ ରଜରେ ପ୍ରୋଗ୍ରାମେ କରିଥିଲେ ବି ଛୋଟ ପିଲାଙ୍କ ପାଇଁ କରିଥିଲେ, ବଡ଼ ଲୋକଙ୍କ ପାଇଁ ବି କରିଥିଲେ। ଝିଅ ସବୁ କରିଥିଲେ ସମସ୍ତେ। ତାରେ ଖେଳ ପିଲାଙ୍କ ପାଇଁ ମାଟି ଚାମଚ ମ୍ୟୁଜିକ ଚେୟାରେ ଏଇଗୁଡା ହେଇଥିଲା ତାପରେ ବଡ ପିଲାଙ୍କ ପାଇଁ ବି କବାଡି ଖେଳିଥିଲେ। ଆଉ ସବୁ ବଡ ପିଲା ବି କୁ କବାଡି ଏଗୁଡା ବି କରିଥିଲେ, ତାପରେ ସନ୍ଧ୍ୟାରେ ତାପରେ ଏ ବା ଯୋଉ ଡ୍ୟାନ୍ସ ଗୀତ ସବୁ ପ୍ର ଉକାର ବି ହେଇଥିଲା ବର୍ଷା ଟା ବି ହେଇଗଲା ଯୋଉ ସନ୍ଧ୍ୟା ଟାଇମ ରେ ଗ୍ରାମ ଆହୁରି ବନ୍ଦ ହେଇଗଲା। ଆଉ ଯାହା ଦିନରେ ଯେତିକି ହେଇପାଇଲା ସେ କ ଆ ଆରମ୍ଭ କରିଦେଇଛୁ। ଦି ଦିନି ବର୍ଷା ହେଇଗଲା ପ୍ରୋଗ୍ରାମ ଟିକେ ହେଇପାରିଲାନି। ଆଉ ସବୁ ଭଲରେ ହେଇଗଲା ଆଉ। ଆଉ ଖାଇବା ପିଇବା ବି ଆୟୋଜନ କରିଥିଲେ ସେଠି। ସବୁ ଯାଇକି ସମସ୍ତେ ବି ରଜରେ ପାଳିଲେ, ସେଠି ବି ଖିଆ ପିଆ କରି କଲେ, ସବୁ ଭଲରେ ହେଲା ଆଉ।
ହୁଁ ହୁଁ ଆମ ଆଡେ ବି ରଜ ସେଲିବ୍ରେସନ ଏତେ ରଜ ମହୋତ୍ସବ ତ କରିନଥିଲେ। କରିଥିଲେ ଭଲ କ ଏମିତି ପାଖ ପାଖିରେ ଦୋଳି ପକେଇଥିଲେ ଯିଏ ଯିବ ବୁଲି ବୁଲାକି ଆସିବ। ଆଁ ନିଶାଣି ଦୋଳି, ପଟା ଦୋଳି ଏମିତି ଝିଅ ମାନ ଗୋଟେ ଗୋଟେ ସାହିରେ ଯୋଉମାନେ ଅଛନ୍ତି ଉ ଉଁ ସେଇପଟେ ପକେଇଥିଲେ ଏମିତି ବୁଲି ବୁଲାକି ଯିଏ ଯିବ ଖେଳିକି ଆସିବ ଆଉ। ଆଉ ଆପଣଙ୍କ ଦେହ ପା ଭଲ ଅଛି?
ହଁ ଭଲ ଅଛି ଦେହ ଏବେ।
ଏବେ ତ ଦେହପାହା ଟିକେ ସିଜିନ ଚେଞ୍ଜ ହେଇଗଲା ତ କଣ କହ ଏ ଯୋଉ ବର୍ଷା ଆଗରୁ ଖରା ଗରମ ବହୁତ ଗୁଳୁ ଗୁଳୁ କରୁଥିଲା ଏବେ ବର୍ଷା ହେଇଗଲା। ଆଉ ଯୋଉ ଆଗରୁ ସବୁ ଆମ୍ବ ଖିଆ ପଣସ କି ଯୋଉ ଥଣ୍ଡା ପାଣି ପିଇବା ପଖାଳ ଖାଇବା ଏସବୁ ଏସବୁ ଜିନିଷ ଯୋଗୁ ଦେହ ପୁରା ଖରାପ ହେଇଯାଉଛି ସମସ୍ତଙ୍କର ଥଣ୍ଡା, ଜର, ଖାସ ଟନସିଲ ବଢିବା ଏମିତି ସବୁ ସମସ୍ୟା ହଉଛି ସମସ୍ତଙ୍କର ବି ମେଡିକାଲରେ ବହୁତ ଲୋକ ଯାଉଛନ୍ତି ଯେ ମେଡିକାଲରୁ ଫେରିକି ଆସୁଛନ୍ତି କୋଉଠି ଡ ଡାକ୍ତର ନାହାନ୍ତି ତାଲେ ପୁଣି ଅ ଅଲଗା ମେଡିକାଲ ଯାଉଛନ୍ତି ଦେଖେଇ ଦେଖେଇକି ଆସିଛନ୍ତି ଆଉ।
ହଁ ହଠାତ୍ ଯାଇକି ଖରା ଥିଲା ନା ହଁ ବର୍ଷା ଟିକେ ହେଇଗଲା ରୁ ଟିକେ ପାଗ ଚେଞ୍ଜ ହେଲା ଟିକେ ଦେହ ପା ଖରାପ ହବା ହଉଛି ଆଉ ଝାଡା ବାନ୍ତି ବି ହଉଛି ଏବେ। ତାପରେ ପାଣିଟା ଚେଞ୍ଜ ହେଲା ସେଥିପାଇଁ ଏ ସବୁ ହଉଛି ଆଉ।
ହଁ ବର୍ଷା ଦିନରେ ଟିକେ ଉ ତମକୁ କୋଉ ଋତୁ ଭଲ ଲାଗେ?
ମତେ ଶୀତ ଋତୁଟା ଭଲ ଲାଗେ।
ହଁ ମତେ ବି ବହୁତ ଭଲ ଲାଗେ ଶୀତ ଶୀତ ଋତୁ ଯେ କିନ୍ତୁ କଣ କରିବା ସବୁ ଋତୁକୁ ତ ଖାପ ଖୁଆ କି ନେଇକି ଚଳିବାକୁ ପଡୁଛି ନା?
ହଁ। ଶୀତ ଋତୁଟା କଣ? ଅ ଖାଇଲେ ଘରେ ତ ରହିଲେ। ଏବେ ଶୀତ ହେଲେ ବି ଚଳିବ ଘଡେଇ ହେଇକି ବସିଲେ। ଆମର ଖରା ଦିନେ ତ ଘରେ ତ ରହିହବନି ଯୋଉ ଗରମ ଆଉ କୁଆଡେ ବି ଯାଇ ବାହାରକୁ ଯାଇ ଆସି ପାରିବେନି ଖରା ଦିନେ? ଗରମ ଗୁଳୁ ଗୁଳିରେ ଝାଳ ବହୁଥିବ ଦେହରେ ଘା ସବୁ ପ୍ରକାର ଉଠି ଯାଉଥିବ। ଆଉ ବର୍ଷା ଦିନେ ସେମିତି ବର୍ଷା ହେଲା ଘରୁ ବାହାରି ପାରିବେନି। ତା ପରେ ବର୍ଷା ହେଲେ କାଦୁଅ ପାଣି ଚାରିଆଡ଼େ ସେଥିପାଇଁ ଭଲ ଲାଗେନି କୁଆଡେ ଯିବା ଆସିବା ପାଇଁ ସବୁଠୁ ଶୀତ ଦିନ ଭଲ। ଶୀତ ହଉ ବରଂ ସବୁ ଚଳେଇ ଘୋଡେଇ ହେଇକିନା ଚଳେଇବାକୁ ପଡିବ।
ହଁ ଶୀତ ଦିନଟା ଭଲ କଣ କହ ସେଇଦିନ ଶୀତ ହେଲେ ତମ ଉଁ ଘର ବାହାର ସବୁ ଖରା ପଡିଥିବ ବାହାରେ ବି ସବୁ ସଫା ସୁତୁରା ପରିଷ୍କାର ଥାଏ। ଆଉ ସେଇଦିନ ମାନେଙ୍କ ଭଲ ପର୍ବ ପର୍ବାଣି ମାନେ ଓଷା ବାର ବି ପଡେ। ଆଉ ଭଲ ଖାଇବାକୁ ବି ଭଲ ଜିନିଷ ମିଳେ ପନିପରିବା ସବୁ ଜିନିଷ ଜିନିଷଟା ଭଲ ଭଲ ଫ୍ରେଶ ଜିନିଷଟା ପାଇପାରିବ ଆଉ ଖାଇବାକୁ ବି ଇଚ୍ଛା ଲାଗେ। ଆଉ ଛଣାଛଣି ଭଲ ସ୍ନାକ୍ସ ଜିନିଷ ଏସବୁ ଜିନିଷ ବି ତମେ ପକୁଡିି କି କୋବି ଚିଲ୍ଲି ଆଇଟମ ସେଇ ଜିନିଷ ସବୁ ମିଳେ ସବୁ କରିବାକୁ ଭଲ ଲାଗେ। ଆଉ ଏଇ ଦିନ ମାନଙ୍କରେ ତ ବର୍ଷା ଦିନ ପରିବା ବହୁତ ଏତେ ରେଟ ଯେ ଆକାଶ ଛୁଆଁ ଅଶି, ନବେ, ଶହେ ପାଖାପାଖି। ଏମିତି ସେ ଯୋଉ ବର୍ଷା ଦିନଟା ଭଲ ଲାଗେନି କାହିଁକି ନା ଏଠି ଏଇ ଦିନରେ ପୋକ ଜୋକ ହଁ ମଶା, ମାଛି, ସାପ, ବେଙ୍ଗ ସବୁ ବାହାରୁଛନ୍ତି ଯୋଉପଟେ କୋଉଠିକେ ନଟି କଟି ହେଇଥିବ ସେପଟେ ବି ବାହାରୁଛନ୍ତି ତଥାପି ଭଲ ପରିଷ୍କାର ଜାଗା ଥାଇକି ବି ଏ ପଶି ଆସୁଛନ୍ତି ପୋକଯୋକ ଯାହା ଦେଖିବ।
ଏ ବର୍ଷା ଦିନ କଲେଇ ପୋକ ସେଇଗୁଡା ଟିକେ ବର୍ଷା ହେଲେ ଘର ଭିତରେ ଆସିକି ପଶିଲେ ତାପରେ ଏବେ ଯୋଉ ଖ ତ ଗୋ ଗୋ କଳା କଳା ସେଇଗୁଡା ବି ସେଇ ପୋକ ବି ଘରକୁ ପଶି ଆସନ୍ତି। ତାପରେ ସେ ଆସିଲା ବେଳେ ଘ ଘରେ ପଡିବେ ନା ରାତି ହଁ ରାତିରେ ବି ଶୋଇ ହବନି ସେଗୁଡା ଖାଲି ପୋକ ଚାଲିବେ ଭଲ ଲାଗେନି। ଏବେ ଆମେ ଗାଁକୁ ଯାଇଥିଲୁ ସେଇ ପୋକ ଖାଲି କଲେଇ ପୋକ ସେଇଗୁଡା ଖାଲି ହେଲେ ଗାଁ ରେ।
ହଁ ଏ ଲାଇଟ୍ ଜଳିଲେ ଲାଇଟ୍ ଜଳିବ ବର୍ଷା ଟିକେ ଯଦି ହବ ସେ ପୋକଗୁଡା ଉଡି ଉଡି ଆ ସେ ଏତେ ଜୋରେ ଗଦା ହେବେ ଯେ ତାକୁ ଖାଇବା ପାଇଁ ବି ଅନ୍ୟ ପୋକ କି ଅନ୍ୟ ଜିନିଷ ଗଡା ବି ପଳେଇ ଆସିବେ ଘର ଭିତରେ ପଶିଯିବେ।
ହଁ। ଆଉ ସେଠି ଏବେ କେମତି ରଥଯାତ୍ରା କରୁଛ?
ଆମର ତ ଏଇଠି ଗାଁ ରେ ଅଛନ୍ତି ଜଗନ୍ନାଥ ମନ୍ଦିର ଆଗରୁ ନଥିଲେ। ଏବେ ମନ୍ଦିର ଗୋଟେ ପଚିଷ୍ଠା କରିକି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଆଣିକି ପଚିଷ୍ଠା କରିଦେଇଛନ୍ତି। ବେଶୀ ବଡ ରଥ କରୁନାହାନ୍ତି ଛୋଟ ରଥ କରିକି ଠାକୁରଙ୍କୁ ମାଉସୀ ମା ମନ୍ଦିରକୁ ନେଇକି ଗାଁ ପରିକ୍ରମା କରେଇକି ବୁଲେଇକି କରୁଛନ୍ତି ଆଉ। ଆମ ଗାଁ ରେ, କଣ କହିଲେ?
କହିଲି ଏଠି ବି ସେଇଭଳିଆ ହଉଛି ଆଉ।
ହଁ ଆଉ ପୁରୀ ପୁରୀ ଯାଉଛନ୍ତି ରଥଯାତ୍ରା ଦେଖି?
ହ ଉମ ପୁରୀ ଯାଏ ଯାଆନ ଯାଉ ଯେ ପୁରୀ ଯୋଉ ଭିଡ ଏବେ ହଉଛି ଦଳା ଚକଟା ହଉଛି ସେଥିପାଇଁ ଯାଉନି। ଆମେ ପରି ଯ ଶେଷ ଆଡୁ ରଥଯାତ୍ରା ବାହୁଡା ଯୋ ସୁନା ବେଶ ହୁଏ। ସେଇ ଟାଇମରେ ଆମେ ଯାଉ ସେଇ ଟାଇମରେ ଠାକୁର କଣ ବାହାରେ ଥାନ୍ତି। ଉମ ସେଇ ସେଇ ଟାଇମରେ ଯାଇକି ସୁନାବେଶ ଠାକୁରଙ୍କ ଦେଖିବା ପାଇଁ ଭଲ ଲାଗେ। ବହୁତ ସୁନ୍ଦର ସୁବିଧା ଠାକୁର ତାର ଯୋ ରଥ ପାଖରୁ ପୁରା ପାଖରୁ ସକାଳୁ ଭୋର ଭୋରୁ ଯାଇ ଆମେ ଦର୍ଶନ କରୁ। ପୁରା ଭଲରେ ଦର୍ଶନ କରିପାରୁ ଆମେ। ଭିଡ ଆଉ ଏଇ ଟାଇମ ରେ କଣ ହବ ରଥଯାତ୍ରା ଟାଇମରେ ଭିଡ ତା ଦଳା ଚକଟା ରଥ। ଦୌଡି ବି ଛୁଇଁବାକୁ ବି ହେଇପାରିବନି ଏତେ ଭିଡ ଯେ। ଆଉ ସେ ଧ ହେଇପାରେନି ଆମେ ଏ ସେସ ଆଡକୁ ଯାଉ ଆଉ।
ହଁ ହୁଁ। ଆମେ ବି ରଥଯାତ୍ରା ଯିବାକୁ ମୋର ବହୁତ ଇଚ୍ଛା ଅଛି କିନ୍ତୁ ଏଇ ଲୋକ ଯୋଉ ରେଟ ରେ ପୁରୀରେ ଆସି ପହଞ୍ଚୁଛନ୍ତି ଡର ମଡୁଛି ଯିବା ପାଇଁ। କାହିଁ କହିଲା ଏତେ ଲୋକ ଯେ ସେଠି ତମେ କୋଉଠି ଠିଆ ହେଇପାରିବନି ଅଣନିଶ୍ଵା ନିଶ୍ୱାସ ବି ବନ୍ଦ ହେଇଯାଉଛି ଲୋ କ ବି ଯାଉଛନ୍ତି କେ ତେ ଲୋକଙ୍କ ଜୀବନ ବି ଚାଲି ଯାଉଛି କିନ୍ତୁ ବହୁତ ଭୟ ଲାଗୁଛି ଏତେ ଲୋକଙ୍କ ଭିତରେ ଯାଇ କୋଉଠି ଦର୍ଶନ କରିବ ଠାକୁରଙ୍କୁ କଣ ଦେଖିବ କଣ କରିବ। ଭୟ ଲାଗୁଛି ବୋଲି ଯାଇପାରୁନିଁ ପାଖାପାଖି ଯୋଉଠି ତୁରା ହଉଛି ହଇ ଟିକି ଯାଇକି ଦର୍ଶନ କରିକି ଦେଖିକି ଆସୁଛୁ ଆଉ।
ହଁ ତାହେଲେ ଏବେ ବି ସବୁ ବାହାରରୁ ବି ଦେଶରୁୁ ସବୁ ବେଶୀ ଲୋକ ଆସୁଛନ୍ତି। ଆରେ ଏବେ କଣ ନା ଘର ସବୁ ବୁକିଂ ଘର ମିଳିବ ସ୍କୁଲରେ। ଯଦି ଆଗ କୁ ବା ରଥଯାତ୍ରା ଦି ତିନି ମାସ ଆଗରୁ ସବୁ ଘର ବୁକିଂ ହେଇଗଲାଣି। ସେ ଆଉ ଏବେ ଗଲେ କଣ ନିଜେ ଯିବେ। ଦେ ଦର୍ଶନ କଲେ ଆସିବେ ଆଉ କୋଉଠି ରହିବାକୁ ବି ଘର ମିଳିବନି ଯଦି ବି ନିଜ ଯୋଉଠେ ବି ମିଳିବ ସେଇଠୁ ନେଇକି ଯିବା ପାଖ ମନ୍ଦିର ପାଖରୁ ମିଳିବନି ଟୋଟାଲି ସେଥିପାଇଁ ଆମେ ଯାଉ ଯାଉ ଦର୍ଶନ କରିକି ଆସୁ ରାତିରେ ଗଲୁ ଭୋରୁ ଭୋରୁ ଦ ର୍ଶନ କରିକି ଆସୁ।
ହୁଁ। ଆମେ ବି ତ ଯାଇଥିଲୁ ଥରେ ପୁରୀ ଯେତେବେଳେ ସେତେବେଳେ ଏତେ ଭିଡ ନଥିଲେ ଟିକେ ଫାଙ୍କା ଅଳ୍ପ ଥିଲେ। ତଥାପି ତ ମନ୍ଦିର ଭିତରେ ପଶି ହୋଉନଥାଏ ଏତେ ଭିଡ ଯେ ଲମ୍ବା ଲାଇନ୍‌ ହେଇକି ଏଠୁ ଯିବ ମନ୍ଦିର ଭିତରକୁ ମନ୍ଦିର ଭିତରେ ଫୁଣି ଲମ୍ବା ଲାଇନ୍‌ ମାନେ ଠାକୁରଙ୍କୁ ଦର୍ଶନ କରିବା ବି କେତେ କଷ୍ଟକର
ଉଁ ଭାରି ଦଳା ଚକଟା ଦର୍ଶନ କରି ହବନି ବା ଆମେ ବି ଯାଇଥିଲୁ ଆର ବର୍ଷ ଯେ ସେ ହେମିତି ହେଇଥିଲା। ଆଉ ଆପଣ ଆସନ୍ତୁ ନହେଲେ ଦର୍ଶନ ଫାଙ୍କାରେ କେତେବେଳେ ଉଁ କରିକି ଯିବେ ଆଉ।
ଦେଖିଆ ଠାକୁରଙ୍କ ଇଚ୍ଛା ଠାକୁରଙ୍କ ଡୋରି ଆଉ ଠାକୁର ଅଦି ଚାହିଁବେ ତାଙ୍କୁ ଆମକୁ ଡା କି ନେଇକି ଦର୍ଶନ କରିବା ପାଇଁ କେବେ ଫ୍ରିରେ ଯାଇକି ଦର୍ଶନ କରେଇକି ଆସିବୁ ଆଉ।
ହୋଉ ହୋଉ ଆସନ୍ତୁ କେତେବେଳେ ପରେ ଦର୍ଶନ କରି ଯିବା ଆଉ।
ହୋଉ ରଖୁଚି ଏବେ ଆଁ ହ୍ୟାଲୋ